ହଁ ଶୁଭ ସନ୍ଧ୍ୟା ସଙ୍ଗୀତା କଣ କରୁଚ?
ହଁ ମୁଁ ଭଲ ଅଛି। ତମେ?
ହଁ ମୁଁ ବି ଭଲ ଅ
ଆଉ କଣ ସବୁ ଖବର ଠିକିଠାକ୍ ଅଛ ନା ନାହିଁ?
ହାଲୋ।
ହଁ ମୁଁ କହିଲି ଠିକଠାକ୍ ଅଛ ନା ନାହିଁ ଖବର ସବୁ କଣ?
ଆଛା ଆଉ କଣ କରୁଥିଲ?
ଏଇ
ମୁଁ ବି ଏମିତି ଗରମ ଲାଗୁଥିଲା ତ ବହୁତ ଛାତରେ ଆସି ପବନ ଖାଉଥିଲି ଆଉ। ଆଉ କଣ? କଣ ଖାଇଚ?
ଖାଇଚି ଏଇ ସନ୍ଧ୍ୟାବେଳେ ଟିକେ ସିଙ୍ଗେଡ଼ା ଆଣିଥିଲୁ ଖାଇଚୁ ଆଉ। ତମେ କଣ ଖାଇ ଚ
ମୁଁ ଖାଇନି ତ କିଛି ଦେଖିବା ଗଲେ ଚାହା ଆଉ ବ୍ରେଡ ଟିକେ ଖାଇବି ବୋଲି ଭାବୁଚି। ଦେଖିବା ଆଉ। ଆଉ ତାହେଲେ କଣ ଯେ ଘରେ ଅଛ ନା ଆଉ କୁଆଡେ ବୁଲାବୁଲି ଚାଲିଚି ତମର?
ଆ ନା ନା ଘରେ ଅଛି। କିନ୍ତୁ ଟିକେ ଯୋଜନା ଅଛି ଟିକେ ବୁଲିବାକୁ ଯିବାର ରଥଯାତ ଯା କାରଣ ଆଗକୁ ରଥଯାତ୍ରା ଆସୁଚି ନା। ମୁଁ କେବେଠୁ ରଥଯାତ୍ରା ଯିବି ବୋଲି ଭାବିଚି କିନ୍ତୁ ଯାଇପାରୁନି। ଆଉ, ତମେ ଯିବ କି?
ନା ମୁଁ ବି ତ ଆଜି ଯାଏଁ କେବେ ଯାଇନି ବାକି ହଁ ଯିବ କି ପଚାରଲେ ଏଇଟାରେ କଣ ନାଇଁ କରିବାର ଅଛି। ଛି ଜଗା ପାଖକୁ ଯିବାକୁ କିଏ ବା ନାଇଁ କରେ।
ଆଉ ଜଗାର ଡୋରି ଲାଗିଲେ, ତମେ ତ ବସିଲା ଜାଗାରୁ ବି ଉଠିକି ପଳେଇବ ନା। ତ ତା ପାଖକୁ ଯିବାକୁ ଡୋରି ଦରକାର କାରଣ ତା ଇଚ୍ଛା ନହେଲେ ଆମେ କେତେ ଚେଷ୍ଟା କଲେ ବି ତା ପାଖକୁ ଯାଇପାରିବାନି।
ହଁ ଏଇଟା ତ ସତ କଥା ଏକଦମ ଠିକ ମାନେ ଜଗାର ଡୋରି ନ ଲାଗିଲା ଯାଏଁ ଗୋଟେ ଲୋକ କେତେ ଇଚ୍ଛା କଲେ ମଧ୍ୟ ମାନେ ତା ଜାଗାରେ ପାଦ ପକେଇ ପାରିବନି, ଆଉ ତାହେଲେ ତମେ ଆଗରୁ କେବେ ରଥଯାତ୍ରା ସମୟରେ ଯାଇ କିଛ କି ନାହିଁ?
ନା ମୁଁ କେବେ ଯାଇନି, ମତେ ତ ଭିଡକୁ ବହୁତ ଡର ଲାଗେ ତା ମାନେ ଏ ତେ ରଥଯାତ୍ରା ତ ତମେ ଦେଖିଥିବ। ଟିଭିରେ ଦୋଉଥିବ ନା କେତେ ଜୋରରେ ଭିଡ଼ ହୁଏ। ଲୋକମାନଙ୍କ ଉପରେ ଚଢ଼ି ଚଢି ଯାଆନ୍ତି ଭିଡରେ ଜାଣି ହୁଏନି। ବହୁତ ଲୋକ ହଇରାଣ ବି ହୁଅନ୍ତି ତ ସେଥିଲାଗି ମାନେ ଇଚ୍ଛା ଥିଲେ ବି ମୋତେ ଟିକେ ମନ ଭିତରେ କୌ ଉଠି ନା କୋଉଠି ଟିକେ ଡର ଲାଗେ। ଆଁ ମାନେ ଯାଉଥିବି କାଳେ କଣ ହବ ସେଥିଲାଗି ଟିକେ ଡର ଲାଗେ ମାନେ ମନ ଆଉ ଚାହେଁନି କି ନାହିଁ ମୁଁ ପଛେ ଟିଭିରେ ଜାଗାକୁ ଦେଖିଦେବି ଆଉ ଯାଇହବନି। କିନ୍ତୁ ଏଥରକ କଣ ନା
ହ
ମୋର ଗୋଟେ ସାଙ୍ଗଟେ ଏଥରକ ପୁରୀରେ ତାର ଜବ ହେଇଚି ତ ସେ ପୁରୀରେ ରୋହୁଚି। ତାର ରଥଯାତ୍ରା ଡ୍ୟୁଟି ପଡ଼ିଚିତ ସିଏ କହିଲା କି ତୁ ବ୍ୟସ୍ତହୋନା ଯଦି ଏତେ ଭିଡ଼କୁ ଡର ଲାଗୁଚି। ତୁ ଆସେ ମୁଁ ଅଛି। ମୁଁ ତୋତେ ସୁବିଧାରେ ପୁରା ଜଗା ଦର୍ଶନ କରଇଦେବି। ତ ସେଥିଲାଗି ମୁଁ ଏଥରକ ମନ ଭିଡ଼ିଚି କି ଏଥରକ ଜଗା ପାଖକୁ ଟିକେ ଯିବି।
ତାହେଲେ ତ ବଢିଆ କଥା ତମକୁ ନିଶ୍ଚୟ ରୂପେ ଏପାଳି ଜଗାରେ ଡୋରି ଲାଗିଥିବ ହିଁ ଲା ଗିଥିବ ମୁଁ ତ ବୋହୁତ ଥର ଭାବୁଚି ରଥଯାତ୍ରା ସମୟରେ ଯିବି, ରଥଯାତ୍ରା ଦିନ ହିଁ ଯିବି ବୋଲି ବାକି ବାପରେ ବାପ ସେ ଗହଳି ଦେଖିକିରି ସତ କଥା କହୁଚି, ମତେ ମୁଁ ତ ଦୂରଦର୍ଶ ମନରେ ଦେଖିଦବାଡାକୁ ପସନ୍ଦ କରିବି, ମନେ ନାହିଁ ଜଗା ପାଖକୁ ଯିବାକୁ ଇଚ୍ଛା ନାହିଁ ସେମିତି କିଛି ନାହିଁ, ବାକି ସେ ଗହଳିରେ ଲୋକମାନଙ୍କର ବହୁତ ମାଡ ହେଇଥାଏ, ମୋ ଭାଇ ତ ଆର ବର୍ଷ ଯାଇଥିଲା ତା ସାଙ୍ଗର ହାତ ଭାଙ୍ଗିଗଲା, ସେଇମାନେ ଜଣେ ଆସି ବହୁତ ଜୋରରେ ଦବିଗଲେ ସେ ବହୁତ ନିଜେ ଭି ଭିତରେ ପଶିଗଲା, ବହୁତ ଜୋର ତାର ହାତ ଗୋଟେ ହାତ ମାଡ ହେଇଗଲା ଭାଙ୍ଗିଗଲା, ତ ତା ପରଠୁ ମୁଁ ସେ ତିକି ଦେଖିଦେଲା ପରଠୁ ଆଉ ମୋର ମନରେ ନାହିଁ ଯେ ମୁଁ ରଥଯାତ୍ରା ଦିନ ଯିବି ବା ସେମିତି ଖାଲିରେ ଯାଇ ଆହୁରି ଭଲସେ ଦର୍ଶନ କରି ଆସିବି କିନ୍ତୁ ଏମିତି ଗହଳିରେ ତ ଆଉ ବିଲକୁଲ ଯିବିନି ବାକି ସେମତି କିଛି ନାହିଁ, ଯିବି ଯଦି ଯାଇପାରିବି ସେମିତି ବାସ୍ ଖାଲି ଜଗାରେ ଡୋରି ଲାଗିବା ଦରକାର।
ହଁ ଆମେ ତ ଏମିତି ଅଲଗା ସମୟରେ ତ ଜଗା ପାଖକୁ ଯାଇଁକି ଜଗା ଦର୍ଶନ କରିପାରିବା, କିନ୍ତୁ ରଥଯାତ୍ରାରେ ଜଗାର ଯୋଉ ଦର୍ଶନ ଟା ଯେତେ ମନଲୋଭା ସେଟା ସବୁ ଦର୍ଶନରେ ନ ଥାଏ। ସେ ଯାର ରଥ ଉପରେ ବସିଥିବ, ଯେତେ ସୁନ୍ଦର ଦେଖାଯାଉଥିବ, ତାକୁ ଯେତେ ସୁନ୍ଦର ବି ଭାବରେ ସଜା ଯାହା ହେଇଥିବ, ସେତିକି ଦେଖିଦେଲେ ମାନେ ପେଟ ପୁରିଯାଏ।
ହଁ ଏଇଟା ତ ସତ କଥା। ମାନେ ସିଏ ଗୋଟେ ଠାକୁର ଯିଏ କି ଭକ୍ତ ପାଇଁ ବାହାରକୁ ଆସିଥାଏ ତାର ରତ୍ନସିଂହାସନ ଛାଡିକି। ବହୁତ ସୁନ୍ଦର ଭାବେ ସେ ଆସେ ସମସ୍ତଙ୍କୁ ଏତେ ସୁନ୍ଦର ଦର୍ଶନ ଦିଏ ତାପରେ ଆଉ ଥରେ ରଥ ଉପରେ ରଥ ଉପରେ ସୁନାବେଶର ଦର୍ଶନ ମଧ୍ୟ ଦେଇଥାଏ। କେତେ ସୁନ୍ଦର ସତରେ ମୁଁ ମାନେ ଦୂରଦର୍ଶନରେ ଦେଖିକି ଏତେ ଖୁସି ଭାବୁଛି। ଯିଏ ସାମ୍ନାରେ ଦେଖୁଥିବ ତା ଖୁସି ମୁଁ ମାନେ କଳନା ହିଁ କରିପାରୁନି। ତ ବହୁତ ବଡ ଭାଗ୍ୟର କଥା, ହଉ ତମେ ଯାଅ ତମ ତ ତମର ଯଦି ମାନେ ଡୋରି ଲାଗିଥିବ, ମତେ ତ ଲାଗୁଛି ତମେ ଏଇପାଳି ନିଶ୍ଚୟ ଯିବ। ତମେ ଯାଅ ଭଲ ସେ ଦର୍ଶନ କରି ଭଲସେ ଆସ, ତାପରେ ମତେ ତମ ଅନୁଭୂତି ଜଣେଇବ।
ନା ନା ମୁଁ ଏଥରକ ଭାବିଚି ତମେ ଯଦି ଫାଙ୍କା ବି ଅଛ ତ ମୋତେ କହିବ ମୋର ଆମେ ଦୁଇ ଜଣ ସାଙ୍ଗ ଆଉ ଯିବୁ ମୋ ସାଙ୍ଗରେ, ଆଉ ତମେ ଯଦି ଚାହିଁବ ବି ଆମ ସାଙ୍ଗ ରେ ଯାଇପାରିବ, ହେଲା କିଛି ପ୍ରୋବ୍ଲେମ୍ ନାହିଁ। ଆମେ ଗୋଟେ କାର ବି ବୁକ୍ କରିଦଉଚୁ ସେଇଥିରେ ଆମେ ସମସ୍ତେ ଯିବୁ, ଯାଇଁକି ସେଠି ଗୋଟେ ରୁମ୍ ଅଛି ଆମ ର ସେ ସାଙ୍ଗର ଗୋଟେ ରୁମ୍ ଅଛି, ସେ କହିଲା ସେଇଠି ବଡ଼ଦାଣ୍ଡ ଉପରେ ରୁମ୍ ଟି ଆଉ ସେଇଠି ରହିବ, ସେଇଠି ମୁଁ ଖାଇବା ପିଇବା ଆରେଞ୍ଜମେଣ୍ଟ କରିଦେବି ସବୁ ସେଇଠି ଖାଇବ ପିଇବ ଆଉ ଆରାମସେ ମୁଁ ଠାକୁର ଦେଖେଇ ଦେବି, ବୁଲାବୁଲି ବି କରାଇଦେବି ତମେ ସମୁଦ୍ର କୂଳ ଘେରିକା ବୁଲାବୁଲି କରିବ, ରଥ ଦଉଡ଼ି ଟାଣିବ, ତାପରେ ତାପରେ ତମେ ଆରାମସେ ଯାଇଁକି ସେ ରୁମରେ ବିଶ୍ରାମ ନବ, ତାପରେ ଆସିବ।
ଆଚ୍ଛା ସେମିତି ହେଲେ ତ ବହୁତ ଭଲ କଥା। କହିବାକୁ ଗଲେ ଏବେ ରଥ ରଥଯାତ୍ରା ସମୟରେ ଏଇତ ସ୍ନା ସାନ୍ନପୂର୍ଣ୍ଣିମା ଠୁ ହିଁ ତ ବହୁତ ମାନେ ରୁମ୍ ମାନଙ୍କର ସବୁ ଭଡା ମାନେ ରେଟ୍ ବି ବହୁତ ଅଧିକ ଅଧିକା ହେଇଯାଏ। ମାନେ ସେମାନେ ଗହଳି ଦେଖିକି ସେମାନେ ତାଙ୍କ ଭଡା ପଇସା ବି ବହୁତ ଅଧିକା କରିଦିଅନ୍ତି। ଆଉ ଭାଗ୍ୟରେ ଥିଲେ କହିଲା ଭଳି ଭାଗ୍ୟରେ ଥିଲେ ବଡଦାଣ୍ଡ ପାଖରେ ଗୋଟେ ରୁମରେ ମଧ୍ୟ ମିଳେ। ଆଉ ତମକୁ ଯଦି ସେମ ତି ଚିହ୍ନା କିଛି ମିଳୁଚି ତାହେଲେ ତ ଭଲ କଥା। ଦେଖିବା ମୁଁ ଘରେ କଥା ହଉଛି, କଥା ହେଇ ତମକୁ ଜଣେଇବି ଯଦି ଘରେ ରାଜି ହୁଅନ୍ତି, ତାହେଲେ ମୁଁ ବି ନିଶ୍ଚୟ ରୂପେ ତମ ସହ ଯିବି।
ନାହିଁ ତମେ ଟିକେ ଚେଷ୍ଟା କରିବ, ଘରେ କହିବ, ଆମେ ସାଙ୍ଗସାଥି ମାନେ ଯାଉଚୁ, ବୁଲିକି ଆସିବୁ ଯଦି ବି ଚାହିଁବେ, ତମେ ଯଦି କହିବ ବି ଘର ଲୋକ ବି ଯାଇ ଯାଇ ପାରିବେ। ମନେକର ଆମେ ଆଜି ଗଲେ ଘର ଲୋକ ଆଉ କୋଉଦିନ ଯିବେ ମୁଁ ମୋ ସାଙ୍ଗ କୁ କହିଦେବି, ସେ ସମସ୍ତଙ୍କୁ ସାହାଯ୍ୟ କରିବ, କୋଉଠି ରହିବେ, କଣ କରିବେ, ସେ ସବୁ କଥା ବୁଝିଦବ। କାରଣ ସେ ଯେହେତୁ ତାଙ୍କର ସେଠି ଡ୍ୟୁଟି ପଡ଼ିଚି ନା, ତ ଅଫିସିଆଲି ଭାବରେ ତାକୁ ସବୁ ପ୍ରକାର ସୁବିଧା ମିଳୁଛି। ତ ତାଙ୍କୁ ଯୋଉ ସୁବିଧା ମିଳୁଛି, ସିଏ ସେଇ ସୁବିଧାରେ ଆମକୁ ଟିକେ ଜଗା ଦର୍ଶନ କରାଇଦେବେ ଆଉ।
ହଁ ସେଇଟା ତ ସେଇଥିପାଇଁ ମାନେ କଣ ଯେ ଏମିତି ସବୁ ସେମତି କିଏ ଚିହ୍ନା ଚିହ୍ନି ଯଦି ଅଛି ତାହେଲେ ଯିବାଟା ମେ ବି ଏତେ ବି କିଛି ଅ ଅସୁବିଧା ନାହିଁ, ଗଲେ ଯାଇକି ସୁବିଧାରେ ଆସିଯିବି ବୋଲି ମାନେ ଭରସା ଅଛି ଟିକେ ବି।
କିଛି ନାହିଁ ଜଗାର ଡୋରି ଲାଗିଲେ ତମେ କେମିତି ଯାଇକି କେମିତି ଆସି ବ ତମେ ନିଜେ ବି ଜାଣି ପାରିବନି। ସବୁ ସିଏ ସୁବିଧାରେ କରେଇଦବ କିଛି କଷ୍ଟ ପଡିବନି ଗଲାବେଳକୁ ଗାଡି ହେଇଯାଇଥିବ, ମାନେ ତମେ ଭାବି ପାରିବନି ଏମିତି କି ମୁଁ ଗୋଟେ ଗୋଟେ ବେଳା ଦେଖିଛି, ମାନେ ରଥଯାତ୍ରା ତ କେବେ ଜାଗା ପାଖକୁ ଯାଇନି, ଅଲଗା ସମୟ ରେ ଥରେ ଦିଥର ଯାଇଚି, ତମେ ଭାବି ପାରିବନି କିଛି ବି ମୋର ଆଗରୁ ଯୋଜନା ନ ଥିବ କି ମୁଁ ଜଗା ପାଖକୁ ଯିବି କାଲି, କି କଣ ମୋ ପାଖରେ ପଇସା ନଥିବ ଯଦି ବି ମୁଁ ଭାବିି ଥିବି‌ କେବେ ଯିବି ବୋଲି, ମୋ ପାଖରେ ପଇସାର କିଛି ସୁବିଧା ନଥିବ କି ନାହିଁ ପଇସା ହଉନି ଯିବି ନି ଯାଉ ଆଉ ଥରେ ଯିବି ଏମିତି ମାନେ ବେଳା ଅସିଵ ତମେ ଭାବିପାରିବନି ମାନେ ମୁଁ, କେଉଁଠି ପଇସା ଆସିବ କେମିତି ଯିବି କଣ କରିବି ମୁଁ କିଛିି ଜାଣି ପାରେ ନି ମୁଁ ଜାଗା ପାଖ ରେ ଯାଇ ପହଞ୍ଚି ଯାଇଥି
ହଁ ଏଇଟା ସତ କଥା ଏବେ ମଧ୍ୟ ଆମେ ଶେଷ ମାସରେ ବି ମୁଁ ଆଉ ମୋ ସାଙ୍ଗମାନେ ଆମେ ଆମ ହଷ୍ଟେଲ ହିଁ ବାହାରିକି ଯାଇଥିଲୁ ସମସ୍ତେ ମାନେ କିଛି ଆମର ବିଲକୁଲ କିଛି ବି ଯୋଜନା ନଥିଲା ମାନେ ହଠାତ୍ କି ଆମେ ରାତି ଖାଇବା ପରେ ରାତି ନଅଟାରେ ଘର ଲୋକ ସହ କଥା ଥା ହେଲେ ସାଙ୍ଗେ ସାଙ୍ଗେ ଫୋନ ରେ ମାନେ ରେଲୱେ ଟ୍ରେନ କଣ ଅଛି କଣ ନାହିଁ ସବୁ ଦେଖି ଲୁ ସାଙ୍ଗେ ସାଙ୍ଗେ ଦେଖି ସ ମାନେ ହଠାତ୍ ତିନ ରାତି ତିନିଟା ତିନିଟାରେ ଆମେ ବାହାଲୁ। କୁ ରେଳ ଷ୍ଟେସନ। ତାପରେ ସେଇଠୁ ସାଙ୍ଗେ ସାଙ୍ଗେ ଆମକୁ ଗାଡି ଆମେ ମାନେ ତତକାଳୀନ ଟିକେଟ୍ କରିକି ଆମେ ସାଙ୍ଗେ ସାଙ୍ଗେ ଗଲୁ। ସେମାନେ ସୁପର ଫାଷ୍ଟ ଏକ୍ସପ୍ରେସ ଥିଲା। ବହୁତ ବଢ଼ିଆ ଜଲଦି ପହଞ୍ଚି ଗଲୁ। ତାପରେ ଟିକେ ଠାକୁରଙ୍କର ଗୋଟେ କି ଭୋଗ ପାଇଁ ବୋଲି ପହଡ ବନ୍ଦ ଥିଲା। ଗୋଟେ ଅଧ ଅଧ ଘଣ୍ଟାଡେ ତାପରେ ଆମେ ଠାକୁରଙ୍କୁ ବହୁତ ସୁନ୍ଦର ଦର୍ଶନ କଲୁ। ଅଭଢା ବି ମାନେ ମିଳୁନଥିଲା କୋଉଠି। ହଠାତ୍ କିନା ଗୋଟେ ଜଣେ ପାଖକୁ ଡାକି ନେଇକି ତାଙ୍କେ କହିଲେ। ଝିଅ ଏଠୁ ନିଅ ବୋଲି କହିିକି ସଜ ଅଭଡା ପୁରା ଆମକୁ ଦେଲେ। ଆମେ ଭୋଗ ପ୍ରସାଦ ସାରିକି ବହୁତ ସୁନ୍ଦର ସ୍ନାନ ମ ସ୍ନାନ ମଣ୍ଡପକୁ ଗଲୁ ସେଠି ଟିକେ ବସା ବସି କଲୁ। ତାପରେ ଉଠିକି ଆରାମସେ ଏତେ ସୁନ୍ଦର ଭାବରେ ସମୁଦ୍ର କୂଳ ବୁଲିକି ଆମେ ପୁଣି ଥରେ ସେଇଦିନ ଉପ୍ର ମାନେ ଉପରଳା ପାଞ୍ଚ ଘଣ୍ଟା ତିରିଶ ମିନିଟରେ ପୁଣି ଥରେ ଆମର ଟ୍ରେନ ଥିଲା ଆମେ ସମସ୍ତେ ଭଲସେ ଯାଇ ଭଲସେ ପେ ଫେରି ଆସିଲୁ। ତ ସେଇଠୁ ହିଁ ମୁଁ ଜାଣିଲି ଯେ ଲେ। ମାନେ କିଛି ଯୋଜନା ଦରକାର ହିଁ ନାଇଁ। ଜଷ୍ଟ ତମେ ଭାବ ବିଲୋ ଦେନ୍ ଯିବ ଆସିବ, ସେମିତି କିଛି ନାହିଁ। ବହୁତ କିଛି ଜଗା ଜଗାର ଡୋରି ଲା ଲାଗିଲା ମାନେ ଆଉ ତାକୁ କେହି ଅଟକେଇ ପାରିବେନି।
ଠିକ। ଜଗା ଯେତେବେଳେ ଚାହିଁବ ଯାହାକୁ ବି ତା ପାଖକୁ ଡାକିପାରିବ। କିଛି ଯେତେବେଳେ ରହିବନି ଇଁ। ମାନେ ଯେମିତି କଥାରେ ନାଇଁ, ମାନେ ଦାସୀଆ ବାଉରୀ ଚାହିଁଥିଲା ଜଗା ଗା କୁ ଦେଖିବା ପାଇଁ। ତ ଯୋଉ ବାଟେ ହେଲେ ବି ଯୋଉଠି ହେଲେ ବି ଜଗା ତାକୁ ଦର୍ଶନ ଦେବେ। କ କରିଦେଲା। ତ ସେଇଭଳି ଜଗାର କିଛି ଅଲଗା ମାନେ ନିଆରା ପ୍ରେମ ଭକ୍ତ ମାନଙ୍କ ପାଇଁ। ସେ ଯେମିତି ଚାହିଁବ ଭକ୍ତମାନେ ସେମିତି ହିଁ ତା ପାଇଁ କରିଚଲିଲେ କିଛି ଜାଣି ହିଁ ପାରିବେନି।
ହଁ ସେତ ଜୀବନ୍ତ ଠାକୁର। ତ ମୁଁ ତ ମୋ ଜଗାକୁ ମୋ ଭାଇ ରୂପେ ମାନେ ମାନେ ମୁଁ ତାକୁ ମୋ ଉପରେ ରାଗ ମୋର ରାଗ ବି ତା ଉପରେ ସାରିଦିଏ। ମୁଁ ଖୁସି ବି ତା ଉପରେ ଉଜାଡି ଦିଏ। ମତେ ବହୁତ ମୁଁ ଜଗା କୁ ବହୁତ ମାନେ। ମାନେ ମତେ ବହୁତ ଭଲ ହିଁ ଲାଗେ। ତାର ମାନେ ଏମିତି କିଛି ନାହିଁ ଯେ ଏମିତି କିଛି ନାଇଁ କୋଉ କଥା ସେ ରଖିନି ଆ ଫିର ଶୁଣିନି। ତମେ ରାଗିକି ପଦେବୀ କହିଦିଅ କିନ୍ତୁ ସେ ତମ କଥା କୌଣସି ନା କୌଣସି ବାଟରେ ରଖିଦେବ।
କୁ କୁହାଯାଏ ମାନେ ଭକ୍ତ ବସଚଳ ଜଗନ୍ନାଥ। ଥ ଜଗତର ନାଥ ସେ ମାନେ ଜଗତ ଯାକର କଥା ସେଇ ହିଁ ବୁଝେ ନା। ତ ସେ କେମିତି ତମ ଦୁଃଖ ତମ ସୁଖ ସବୁଥିରେ ସେ ହିଁ ଠିଆ ହବ ନା। ତେଣୁ ଦୁଃଖ ବି କହିଲେ ସେ ଶୁଣିବ। ସୁଖ ବି କହିଲେ ବି ଶୁ ଶୁଣିବ। ଦୁଃଖରେ ତାକୁ ଡାକିଲେ ଆସିବ। ସୁଖରେ ତାକୁ ଡାକିଲେ ବି ଆସିବ। ତେଣୁକରି ସିଏ ସବୁ ଜାଗାରେ ସବୁ ମାନେ ସ ସମୟରେ ତମ ପାଖରେ ସିଏ ଅଛି। ନା ତ ତମେ କେମିତି ବି ତାକୁ ଛାଡ଼ି ପାରିବ।
ଆସ୍ଥା ଅଛି। ହଁ ସେଇଟା ତ ସତ କଥା। ବହୁତ ବଢିଆ ମାଉସୀ ମାଙ୍କ ହାତରେ ଜଗାର ପୋଡପିଠ ଖାଇବା କଥା ଶୁଣିଛ ତ?
ହଁ ହଁ। ସେଇଟା ତ ହିଁ ମାନେ ଆମ ଓଡ଼ିଆ ସଂସ୍କୃତିର ଗୋଟେ ନିଆରା ପରମ୍। ପରା। ଯୋଉଟା କି ଅଲଗା କୋଉଁ ସଂସ୍କୃତିରେ ନାହିଁ।
ହୁଁ ବହୁତ ସୁନ୍ଦର। ତାର ଜଗାର ଇତିହାସ ହିଁ ମାନେ ଯେତେ ଶୁଣିଲେ ବି ଶୁଣିବାକୁ ଇଛା ହଉଥାଏ। ଆଉ ତାର ଇତିହାସରେ ବହୁତ ସୁନ୍ଦର ସୁନ୍ଦର ଚରିତ୍ର। ବହୁତ ସୁନ୍ଦର, ସୁନ୍ଦର ଭକ୍ତଙ୍କର ଚରିତ୍ର ବହୁତ କିଛି ବର୍ଣ୍ଣନା ହେଇଛି। ବହୁତ ବଢିଆ। ତାର ଶୁ ମାନେ ତା ଜଗାର ଇତିହାସ ଆହୁରି ତାର ମାନେ ଛୋଟ ଛୋଟ କ ଚରିତ୍ର ଶୁଣିଲେ ଭଗବାନ ତା ପ୍ରତି ଆହୁରି ବହୁତ ଅଧିକ ଭଲ ପାଇବା ବଢିଯାଏ।
ଜଗା ପ୍ରତି ତ ଭଲ ପାଇବା ତୁମେ ଦେଖିଥିବ ମାନେ ଅନୁଭବ ବି କରିଥିବ ତୁମେ ଯେତେବେଳେ ଜାଗାକୁ ଦେଖିବ ସାମ୍ନାରୁ ତ ତମେ ତା ଆଖିରେ ଆଖି ମିଶାଇଲା ବେଳକୁ ଯେମିତି ତମ ମାନେ ମନ ଭିତରେ କଣ ଗୋଟେ ହେଇଯିବ ମାନେ ତମକୁ ଆଉ ସେଠୁ ଛାଡିକି ହିଁ ଆସିବାକୁ ସେଠୁ ଇଚ୍ଛା ହିଁ ହବନି ମାନେ ଦେଖ ଏମିତି ଠାକୁର ସିଏ ତା ପାଖରେ ମାନେ କଣ ହାତ ଅଛି ନା ଗୋଡ ଅଛି ନା ସୁନ୍ଦର ଆଖି ନା ସୁନ୍ଦର ମାନେ ଚେହେରା ମାନେ ଲଙ୍ଗ ତାର କଳା କିନ୍ତୁ, ଦେଖ ସେ କେତେ ଭକ୍ତଙ୍କର ମନକୁ ମୋହି ନେଇ ସି ମାନେ ବସିଛି ରତ ତା ସିଂହନସନରେ
ହଁ ସତ କଥା ତା ଆଖି କି ଦେଖିଦେଲେ ମୁଁ ବହୁତ କିଛି କଥା ନେଇଥିବି ତାକୁ ଜଣେଇବା ପାଇଁ ତାଠୁ ମାନେ ତାର ଉତ୍ତର ଆଣିବା ପାଇଁ କିନ୍ତୁ ସେ ଆଖି ଦେଖିଦଲା ପରେ ଏକତ ମୁଁ ସବୁ କିଛି ଭୁଲିଯାଏ ବାସ ଜଗନ୍ନାଥ ମନ୍ଦିର ସେଇ ସିଂହାସନ ପାଖରୁ ଆସିଲା ବାହାରକୁ ଆସିଲା ପରେ ମତେ ମୋର ସବୁ ପ୍ରଶ୍ନର ଉତ୍ତର ବି ମିଳି ଯାଇଥାଏ ଆଉ ବାକି କିନ୍ତୁ ଗୋଟେ ଦୁଖ ଅନୁଭୂତ ହୁଏ କି ମୁଁ ଏତିକି ଭାବିଥିଲି କହିବାକୁ କହିପାରିଲିନି କିନ୍ତୁ ସେ ତା ପାଖରେ ସବୁ କିିଛି ପହଞ୍ଚି ଯାଇଥିବ।
ସେଇ ତ ହଉଛି ଜଗାର ନିଆରା ଭଲ ପାଇବା ଭକ୍ତମାନାନଙ୍କ ପ୍ରତି ତମେ ଏତେ ଅଭିମାନ ତା ପ୍ରତି କରିକି ଯାଇଥିବ କିନ୍ତୁ ତାକୁ ଦେଖ ଲିଖିଦେଲା ପରେ ତୁମ ଅଭିମାନ ସବୁ କୁଆଡ଼େ ଉଭେଇଯିବ ତୁମେ ଜାଣି ବି ପାରିବନି
ସେଇଟା ହଉ ଶୁଣ ସଙ୍ଗୀତା ମୁଁ ଟିକେ ମାଆ ଡାକୁଛି ମୁଁ କଥା ହେଇକି ତମକୁ ମୁଁ ସେ ଯିବା ବିଷୟରେ ଜଣେଇବି କିଛି ହେଲା?
ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ହଉ ମୁଁ ଯିବା ପୂର୍ବରୁ ତୁମକୁ ଫୋନ୍ କରିବି ତୁ ମୋତେ କହିବ ତୁମେ ଯିବ କି ନାହିଁ ଆଉ।
ହଁ ହଉ ଠିକ ଅଛି ରହୁଛି।
ହଁ ହଁ ଠିକ୍ ଅଛି ରଖ।